ହ୍ୟାଲୋ।
କଣ କହୁଛ?
ମୁଁ କହିଲି କଣ କରୁଛନ୍ତି?
ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
ହଁ। ମୁଁ କହିଲି କଣ କରୁଥିଲେ?
ଏ ମୁଁ ଏନିକି ଯାଇଥିଲି ଗୋଟେ ଜାଗାକୁ ବୁଲିକି ଆସିକି ଟିକେ ଏ ବିଶ୍ରାମ ନୋଉଛି ଆଉ।
କଣ ଖାଇଛନ୍ତି?
ଏ ଯାଇଥିଲୁ ଯେ ଚପ ସିଙ୍ଗଡ଼ା ପକୁଡି ଏ ସବୁ ମିଶେଇକି ଖାଇକି ଆସିଲୁ। ଉ ଟମାଟୋ ସଶ ସବୁ ମିଶେଇକି ସିମେଇ ଏଇ ସବୁ ପ୍ରକାର ଖାଇକି ଆସିଲୁ ଆଉ।
ହଁ। କୋଉଠି କୋଉଠି ଖାଇଲେ? ହ୍ୟାଲୋ କୋଉଠି
ହୁଁ କଣ କରୁଛ?
ମୁଁ ଏଇ ବସିଥିଲି ଆଉ। କୋଉଠି ଖାଇଲେ? ହ୍ୟାଲୋ।
ହଁ ମୁଁ ଆମେ ଯାଇଥିଲୁ ପୁରୀ ଯାଇଥିଲୁ। ଥିଲୁ ପୁରୀ ଯାଇଥିଲୁ ସେଠି ଏ ଅ ସମୁଦ୍ର କୂଳ ବୁଲିଲୁ‌। ହୋଟେଲରେ ରହିଲୁ। ଆଉ ସେଠି ପାଖାପାଖି ସବୁ ମନ୍ଦିର ଅ ତାକୁ ସବୁ ବୁଲିଲୁ।
କ୍ଷୀରଚୋରା ଗୋପୀନାଥ ମନ୍ଦିର ସେଠି ଅ ଉଁ ବାଟ ତାରିଣୀ ଯୋଉ ମାଙ୍କର ଗୋଟେ ଗୋଟିଏ ମନ୍ଦିର, ଗୁଣ୍ଡିଚା ମନ୍ଦିର ଆଉ ମାତା ମଠ ସେଇ ପୁରୀରେ ଥିବା ନବୁ ଓଉ ଠାକୁରଙ୍କର ସ୍ଥାନ ବୁଲିଲୁ। ସବୁ ପୋଖରୀ ମଧ୍ୟ ବୁଲିଲୁ ନରେନ୍ଦ୍ର ପୋଖରୀ ଏ ତାପରେ ବୁଲିଲୁ ଇନ୍ ଏଇଟା କଣ? ଅ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଏମିତି ସବୁ ପ୍ରକାରର ପୋଖରୀ ବୁଲିଲୁ, ମନ୍ଦିର ମୁଲିଲୁ ବୁଲିଲୁ ତାପରେ ଆସି ଜଗନ୍ନାଥଙ୍କର ପ୍ରସାଦ ତାକୁ ସେବନ କଲୁ। ତାପରେ ଆମେ ଘରକୁ ଆସିକି ପହଞ୍ଚିଲୁ। ତମେ କଣ କେବେ ପୁରୀ ଯାଇଚ ସେ ବିଷୟରେ ଟିକେ କୁହ।
ହଁ ଆମେ ଯାଇଥିଲୁ ଜାନୁଆରୀ ମାସରେ ଯାଇଥିଲୁ। ଆମର ଠାକୁରଙ୍କର ଉତ୍ସବ ହୋଉଥିଲା। ପୁରୀ ଯାଇଥିଲୁ ଉତ୍ସବ ଉଁ ପା ଦେଖିଲୁ। ବୁଲିଲୁ ଆମର କେନ୍ଦ୍ର ବୁଲିଲୁ। ତାପରେ ଜଗନ୍ନାଥଙ୍କ ମନ୍ଦିର ଦର୍ଶନ କଲୁ, ମନ୍ଦିର ଭିତ୍ ଭିତରକୁ ଗଲୁ ଦର୍ଶନ କଲୁ ତାପରେ ସମୁଦ୍ର କୂଳ ବୁଲିଲୁ। ବୁଲିକି ଆମର ଖାଇକି ଅବଢା ଖାଇଲୁ। ହ ଖାଇକି ଆସିଲୁ ବୁଲିକି ଆଉ ଆରାମସେ ଆସିଲୁ ଆଉ। ଯାଇଥିଲୁ ପୁରୀ। ଆଉ ରଥଯାତ୍ରା କେମିତି ହଉଛି ଆପଣଙ୍କ ସେଆଡେ?
ବହୁତ ସୁନ୍ଦର।
ହ୍ୟାଲୋ।
ରଥଯାତ୍ରା କେମିତି ହଉଚି?
କହୁଚି ପା ରଥଯାତ୍ରା ବିଷୟରେ କହୁଚି। ଆମଠେ ସୁନ୍ଦର ଭାବରେ ରଥଯାତ୍ରା ପ୍ରତିବର୍ଷ ପାଳନ କରାଯାଉଛି। ଏ ତ ପ୍ରଥମେ ନୂଆ ରଥ
ସେ ରଥରେ ମାନେ ଭଲ ରଙ୍ଗ ବେରଙ୍ଗ କୋଉ ମଜା ସେଇତ ପ୍ରତି ବର୍ଷ ହେଉଚି ଏ ବର୍ଷ ଦର୍ ହ୍ୟାଲୋ।
ହ୍ୟାଲୋ।
ହଁ ରଥଯାତ୍ରା କୁହଠି ଆପଣଙ୍କ ଏରିଆଡେ କେମିତି ହଉଚି?
ଆମର ଏଠି ବଢିଆ ହୁଏ ତିନି ରଥ ବାହାରେ। ବଳଭଦ୍ରଙ୍କ ରଥ ଆଗେ ଯିବ ତାପରେ ଯିବ ସୁଭଦ୍ରାଙ୍କ ରଥ। ତାପରେ ଯିବ ଜଗନ୍ନାଥଙ୍କ ରଥ ଆମର ହଁ ମଗନ୍ନାଥ ମନ୍ଦିରରୁୁ ବାହାରିବ ଅ ରଥ ଜି ଯିବ ସବୁ ନୀତିକାନ୍ତି ହବ ରଥ ଯିବ ଟଣା ହବ ଯିବ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହିବେ ସେଠି ପୁରା ଯାତ୍ରା ପୁରା ଦୋକାନ ବଜାର ସବୁ ଯାତ୍ରା ତ୍ରା ପଡ଼ିବ ନଅ ଦିନି ଯାକ ନାଚ ଗୀତ ପ୍ରୋଗ୍ରାମ ସବୁ ହବ। ତାପରେ ପୁରା ବଜାର ଭଳିଆ ପଡିବ। ସବୁ ଡେଲି ସବୁଦିନ ଲୋକ ଯିବେ ଦେଖିବା ପାଇଁ ତାପରେ ଅ ସନ୍ଧ୍ୟା ଆଳତି ହବ ନବମୀ ଦର୍ଶନ ହୁଏ। ବାହୁଡା ପୂର୍ବ ଦିନ ନବମୀ ଦର୍ଶନ ଆମେ ଯାଉ ଦେଖିବା ପାଇଁ ତାପରେ ବାହୁଡା ଦିନ ବାହୁଡା ଆସିବେ ବାହୁ ଦେ କି ଯାତ୍ରା ହବ। ବାହୁଡିକି ଠାକୁର ଆସିଲା ପରେ ତାପରେ ମନ୍ଦିରରେ ରହିବେ ବାହାରେ ରଥରେ। ଉଁ ତାପର ଦିନ ସୁନାବେଶ ହବ ତାପର ଦିନ ଅଧର ପଣା ହବ। ତା ପର ଦିନ ନୀଳାଦ୍ରି ବିଜେ ହବ ପୁଣି ନୀଳାଦ୍ରି ବିଜେ କଲା ବେଳେ ମା ଲକ୍ଷ୍ମୀଙ୍କ ସହିତ ପଳେଇଲି ମୁଁ ମିଠାଳ ଯାଚିବି ପ୍ରଭୁ ସବୁ ନୀତିକାନ୍ତି ପୁରା ବଢିଆ ସେ ହୁଏ ଆମେ ସବୁ ଯାଉ ସୁନାବେଶ ଦେଖିଯାଉ ରଥ ଦେଖିଯାଉ ବାହୁଡ଼ା ଦେଖିଯାଉ ନବମୀ ଦର୍ଶନ ଦେଖିଯାଉ। ଆମେ ସବୁ ଦେଖିଯାଉ ବଢିଆ ସେ ହୁଏ।
ଆଉ ତାହେଲେ ରଥଯାତ୍ରାରେ ପୁରୀ ଏବ ବର୍ଷ ଯିବ।
ହସ୍। ସେଇଟା କହିପାରୁନି ଯଦି କାଳିଆର ଡୋରି ଲାଗିବ ତ ନିହାତି ଯିବି। ଆଉ ଯଦି ଡୋରି ନ ଲାଗିବ କିମତି ଯିବେ ମୁଁ ତ ଆଜି ଯାଏଁ ଯାଇନି।
ତାହେଲେ ଆମର ଗୋଟେ ଗାଡି ଯଦି ଗାଡ଼ି କରିବେ ତାହେଲେ ମୁଁ ଆପଣଙ୍କ ନାଁ ଆଉ ଆପଣଙ୍କ ସାଙ୍ଗରେ ଆଉ କୋଉ କୋଉ ମାନେ ଯିବେ ସେମାନଙ୍କ ମତେ ଠିକଣା ଆଗୁଆ ଟିକେ ଦେଇଦେଲେ ମୁଁ ସେମାନଙ୍କର ମାନେ ଟିକଟାକୁ କୋଉଠିକି କରିଦେବି ନା ନାଇଁ ଏମାନେ ସବୁ ମିସିକି ଯାଉଛନ୍ତି।
ଏଇଟା ହେଲା ମତେ ଆପଣ ଜଣେଇବେ ଆଉ ଜଣେଇଲା ପରେ ଗାଡିରେ ଓ ହବ ବଡ ଗାଡି କରିବା କି ଛୋଟ ଗାଡି ଆଉ ଦି ଗାଡି ଲେଖା ଆଉ ଚାରି ଗାଡି ହବ। ହ ମାନେ ସେଇ ଅନୁସାରେ ଆମେ କରିବୁ। ଆଉ ଗୋଟେ କାମ ତମେ ହେଲା ତମ ଆଡେ ବର୍ଷା ପା ସବୁ ହେଲାଣି କଣ କେମିତି ସବୁ କରୁଛ?
ବର୍ଷା ଅଛି ବହୁତ ଜୋରରେ ହେଇଛି ବର୍ଷା। ଚାରିଟାରୁ ବର୍ଷା ଆରମ୍ଭ ହେଲା ଛଅଟା ସାଢେ ଛଅଟା ଯାଏଁ ବର୍ଷା ହେଲା। ଘଡଘଡି ସେମିତି ଅଳ୍ପ ମାରିଛି ବର୍ଷା କିନ୍ତୁ ଜୋର ହେଲା। ଆଉ ବର୍ଷା ହେଲା ମୁଁ ଲାଇନି ଆମର ରହିଛି ବର୍ଷା ଜୋରରେ ହେଲା ଆଜି
ହଁ ପରା ଆଉ ଆମ ଆଡେ ବି ସେଇଭଳି ଭାବରେ ହେଇଥିଲା। ଆ ବହୁତ କିଛି ତାଳ ଗଛ ନଡିଆ ଗଛ ଏମିତି ଏଇ ସେଇପଟକୁ ସବୁ ବିଲ ଆଡେ ଯୋଉ ଅଛି ତାକୁ ମାରି ଦେଇଥିଲା। ଆଉ ଗୋଟେ କଥା ତମେ ଯୋଉ ମୁଁ ପ୍ରତ୍ୟକ ଦିନ ସକାଳେ ମର୍ଣ୍ଣିଂ ୱାକ କରିବା ପାଇଁ ଯାଅ ଅ ନା କଣ କେମିତି କୁଆଡେ ସବୁ ଯାଅ ସେଟା କେମିତି କଣ କହିବି?
ମଣିିୱାକ ମୁ ଯାଏନି ଆମର ଘର ପାଖରୁ ସମସ୍ତେ ଯାଆନ୍ତି କି ନ୍ତୁ ମୁଁ ଯାଏନି ମଣୀଙ୍ଗ ୱାକ ରେ। ମୁଁ ସକାଳୁ ଉଠିକି ଆମର ଠାକୁରଙ୍କର ନୀତି ନିିୟମ କରିକି। ଆଉ ଆମର ନାସ୍ତା ରୋଷେଇରେ ଲାଗେ କିନ୍ତୁ ମର୍ଣ୍ଣିଂ ୱାକ୍ ମୁଁ କରିପାରେନି। ଆମ ଘର ସାଇଟରେ ଯାଆନ୍ତି ମୁଁ ଯାଏନି।
ଓହୋ ଆଉ ତାହେଲେ ଠିକ ଅଛି ତାହେଲେ ଏ ହେଲା ଆମେ ଆଉ ଦିନେ କଣ କରିବା କହିଲ? ଅ ଗୋଟେ ବସିକି ଗୋଟେ ଆମେ ସଭା କରିବା। ସଭା କରିକି ସେଇଠି ଆମର ଯିବାର ଗୋଟେ ଲି ଗୋଟେ ମାନେ ତାଲିକା ପ୍ରସ୍ତୁତ କରିବା। କୋଉ କୋଉ ମାନେ ଯିବେ କେତେ ବୟସ ଭିତରେ ଆମେ ନେଇପାରିବା କେତେ ବର୍ଷ ଅଧିକ ହେଲେ ଆମେ ନେଇପାରିବା ନାହିଁ। ଏଇ ସବୁ ର ଗୋଟେ ଆମେ ଗୋଟେ ତାଲିକା ପ୍ରସ୍ତୁତ କରିବା କରିକି ମୁଁ ଆପଣଙ୍କୁ ଧରେଇ ଦେବି ଆପଣ ସେ ଗାଡିରେ ଯାଉଥିବା ପ୍ରତ୍ୟେକ ଲୋକଙ୍କର ମାନେ ବସିବା ଉଠିବା ଯେମିତି ଠିକ ହୁଏ ସେଇ ବିଷୟରେ ଆପଣ ଟିକେ ଧ୍ୟାନ ଦେବେ। ଆଉ ସମସ୍ତେ ମିଳିମିଶିକି ଯିବା ଆଉ ଯୋଉମାନେ ଟିକେ ଅତ୍ୟଧିକ ବାର୍ଦ୍ଧକ୍ୟ ହେଇଯାଇଛନ୍ତି ସେମାନଙ୍କୁ ଟିକେ ଆମେ ନବା ପାଇଁ ବାରଣ କରିବା କାରଣ ସେମାନେ ଅସୁବିଧାରେ ସମ୍ମୁଖୀନ ହେବେ। ଆଉ ଗୋଟେ କଥା ଆ ଗଲା ବେଳେ ନିଜରର ଝାଡା ଆ ପାଇଁ କିଛି ବଟିକା ଯୋଉଟା ସମସ୍ତେ ବି ସେଠି ଖାଇପାରିବେ। ବାନ୍ତି ଯୋଉ ମାନଙ୍କର ହଉଛି ପେଟ କଣ ହଉଛି ଏଇ ସବୁ ଯୋଉଗୁଡା ସାଧାରଣ ସେଇଗୁଡା ବି ସବୁ ଆମେ ବାହାର କରିକି ତାକୁ ବାରଣ କରିବା। ତାପରେ ଆମେ ଏ ଆସ ଦେଖିବା ଆଉ କିଏ ମାନେ ଆଉ କୋଉ ମାନେ ଯିବେ ବୋଲି ଯଦି ଆମର ଜାଗା ସିଟ ଫାଙ୍କା ରହିଯିବ ଆମେ ଆଉ କିଏ ଯିବା ବୋଲି ଭାବିବା। ଆଉ ତାହେଲେ ତମେ ଅପେକ୍ଷା କରିଥିବ। ତମର ସବୁ ଲୁଗାପଟା ପ୍ୟାକିଂ ପଥ କରିଦେଇଥିବ। ତାପରେ ଆମେ ଆମର ସେଠିକି ଯିବା। ଆଉ ଗୋଟେ କଥା ତମେ ତମର ସେଇଠୁ ପୁରୀ କେତେ ବାଟ?
। ହଁ ଅଶୀ କିଲୋମିଟର ନା ସତୁରି ।
ହୁଁ କୁହ।
ପୁରୀ ଆମର ଏଠୁ ଆସିକି ସତୁରି କିଲୋମିଟର ହଵ।
ଆଉ ତାହେଲେ ଠିକ ଅଛି ଆମେ ତାହେଲେ ଆ କାଲି ହେଲା ଆଉ କିଛି ଆମର କଥା ହବା। ଆଉ ତମେ ତମର ଯାଉ ଯ ଯୋଉ କାମ କରୁଥିଲ କରିବ। ଆଉ ଆମର କାଲି ଆମର ତମେ ସବୁ ପ୍ରକାର ହିସାବ ଆଣିକି ଆସିଥିବ ଆମେ ଆମର ସେଇ ଅନୁସାରେ ଗାଡି କରି ସେଠି ପୁଲିସ ପୁରୀ ସେଇ ପାଖାପାଖି ଯାହା ବିି କିଛି ଦର୍ଶନୀୟ ସ୍ଥାନ ଅଛି ଏ ବୁଲି ବୁଲାକି ଆସିବା ତାହେଲେ ଆପଣ ସେପଟୁ ରଖନ୍ତୁ।
ଆଜ୍ଞା ଆଜ୍ଞା।